ନମସ୍କାର
ହଁ ଆଉ ଆ କୋଉଠି ଅଛନ୍ତି?
ଆମେ ଟିକେ ବାହାରକୁ ଆସିଛୁ ଟିକେ ବୁଲିବାକୁ ଏନତି ଚାରିଟା ବେଳ ଟାଇମରେ ମାନେ ଘରେ ବସି ବସିିନା ଦିନସାରା ବସି କି ବୋର୍ ଲାଗୁଛି ତ ବାହାରକୁ ଆସିଛି ରେ ବୁଲାବୁଲି କଣ ଯଉ ଭାସ୍କରଶ୍ଵର ମନ୍ଦିର ହ ଆପଣ ଏବେ କଉଠିଅଛନ୍ତି ହଁ ମନ୍ଦିରରେ ବସିଛି ଏବେ
ଟିକେ ବାହାରୁକୁ ଆଇଛି ବଜାରରୁ ସଉଦା କିଣାକିଣି ପାଇଁ ହଁ ଏଇନେ
ଓହୋ ବଢିଆ ବଢିଆ ନାଇ ଟିକେ ବୁଲାବୁଲି କରିବା ଦରକାର
ହଁ ସେ ମାମୁଁଙ୍କର ଝିଅର ଡାଇପର ଆଣିବାକୁ ଯାଇଥିଲି ସିଏ ମାନେ ହ ଛୋଟ ଛୁଆଟା ନା
ହଁ ହଁ ନାଇଁ ନାଇଁ ଘର କାମ କର ଭଲ। ରହିବା କିଛିସୁବିଧା ନାହିଁ ବଢିଆ ଆଉ
ଆପଣଙ୍କ ଦେହ କେମିତି ଅଛି?
ହଁ ଆମ ଦେହ ଭଲ ଅଛି। ଆପଣଙ୍କ ଦେହ ଆପଣଙ୍କ ଦେହ କେମିତି ଅଛି?
ମୋ ଦେହ ବି ଠିକ ଅଛି, ମୁଁ ଏବେ ଜଷ୍ଟ ଜର ହେଇଥିଲା କାଲି ରାତିରେ ଆ ଦେହ ଟିକେ ଭଲ ଲାଗୁନଥିଲା ମୁଣ୍ଡ ଫୁଣ୍ଡ ବିନ୍ଧା ହଉଥିଲା। ଆଉ ଆଜି ସକାଳେ ଟିକେ ଭଲ ଲାଗିଲା ଆଉ ସେ ଖାଇଥିଲି ପାରାସିଟାମଲ ଖାଇଥିଲି, ଆଉ ପାରାସିଟାମଲ ଖାଇଛି ଆଉ ଠିକ ଅଛି ନର୍ମାଲ ଦିନ ଆଜି ଯାଇଥିଲ। କିନ୍ତୁ ଖରାଟା ଆଜି ଟିକେ
ଆଚ୍ଛା ହଁ ଖରା ତ ବର୍ଷା ଟିକେ ଦି ଦିନ ତଳେ ହେଇଥିଲା, ଆଉ ଦି ଦିନ ହେଇ ଥଣ୍ଡା ହେଲାଣି ବର୍ଷା ବି ହ ଖରାପ ଆଜି ଟିକେ ଖରା ହେଇଥିଲା।
କଣ କରିବା ସେ ପାଣି ଫାଣି ପିଇବା କଥା ଆଉ ପାଣି, ଛତା
ପାଣି ଆଉ ଆଉ କେମତି ଦିନ ପୁରା ଭଲ ଗଲା।
ହଁ ସେମିତି ଆଉ କରି ଯାଇଛି ଆଉ ଆପଣ କଣ ମାନେ ସକାଳେ କଣ ଖାଇଥିଲେ?
ସକାଳେ ଛତୁଆ ଖାଇଥିଲି ଆଉ ଯାହା ବ୍ରେକ୍ଫାଷ୍ଟ ଜଳଖିଆ ଆନା ଦୋକାନ ଆମର ଏଇଠୁ ସାଉଥ ଇଣ୍ଡିଆନ ଦୋକାନ ଅଛି ସେଇଠୁ ଯାହା ଖାଇଥିଲି। ପିଇବୁ ଆଉ ଏମିତି ବେଶି କିଛି ଖାଉନି ଏବେ ଅଧିକ ଟିକେ ମଝିରେ ଖାଇଦଉ ବେଳେ ବେଳେ ଆଉ ଡାଏଟ କରିହୁଏନି ଆଉ। ଦେହ ଟିକେ ଖରାପ ରହୁଛି।
ଆଚ୍ଛା ଆଚ୍ଛା ଆଚ୍ଛା ଲାଇନ୍ ଖରାପ। ଆଚ୍ଛା ହଁ ଆମେ ବି ସେମିତି।
ଭଲ ତାହେଲେ ଆପଣ ଆପଣ କଣ ଖାଉଛନ୍ତି ସକାଳେ?
ହଁ ମୁଁ ସେଇ ସକାଳେ ସେମିତି ତିନି, ଚାରିଟା ବିସ୍କୁଟ ଖାଇକି ଟିକେ ଜଲ୍ଦିରେ ବାହାରି ପଳେଇଥିଲି ମୁଁ ସେ ଅନ୍ସ ଥିଲା ତ ଲେଟ୍ ହେଇଯାଉଥିଲା ତ ଗଲି ତାପରେ ସେଇଠି ଗୋଟେ ସାଙ୍ଗ କୁ ଗୋଟେ ଡ୍ରପ କଲି ସେ ସାଙ୍ଗକୁ ଗୋଟେ ନେଇକି କଲି ମାନେ ଟିବିଏଡ ସେଟା କାଢିବାର ଥିଲା ଗୋଟେ ପ୍ରିଣ୍ଟଆଉଟ କାଢିଲି। ତାପରେ ଟିକେ ଲିଙ୍ଗ ନେସେସ ର
କଲେଜ ଗଲି କଲେଜ ରୁ ତା ଭିତରେ ମତେ ସମୟ ବି ହେଲାନି କିଛି ଖାଇବାଊ ତ ଡାଇରେକ୍ଟ ଘରକୁ ଫେରି ଆସିଲି ଘରେ ସେ ଭାତ, ଡାଲି, ମଟନ ତରକାରୀ ହେଇଥିଲା। ଖାଇଲୁ ତାପରେ ଖାଇକି ଶୋଇକି ଏବେ ଆସିଛି। ହଁ ହଁ ତମେ ମୋର
ମଟନ୍ କ କୋଉ ପିସ ଖାଆନ୍ତି
ମଟନ୍ ମୋର ସବୁ ପିସ୍ ଫେବରାଇଟ୍ ମୋର ଲେଗ ପିସ୍ ସିଏ ମୋର ପିସ୍।
ଲେଗ୍ ପିସ୍ ନଥାଇକି ଆପଣ କଣ କହୁଛନ୍ତି ମତେ କଲିଜା ଭଲ ଲାଗେ, କଲିଜା ସେ
ହଁ ସେମିତି ଆଉ ହଁ ମାମୁଁ ଘରେ ସେମିତି ଆ ହୁହେନି ଆଜି ଆଇଁଷ ହେଇଥିଲା କେମିତି କୁହ ଭଗବାନଙ୍କ ଇଚ୍ଛା ଟିକେ ଆଇଁଷ ହେଇଥିଲା ଟିକେ। ଆଉ ହେଇ ଥିଲା। ହଁ ହଁ ସେମିତି ବାପା ଆଜି ଅଣ୍ଡା ଆମ୍ବଲେଟ୍ ଅଣ୍ଡା ତରକାରୀ ହେଇଥିଲା ତ। ସେଇଠି ଯାହା ଖାଇଛୁ ଆଉ ଅଣ୍ଡା ତରକାରି ପାଇଁ ମସଲା କିଛି ନଥିଲା ଅବଶ୍ୟ ତଥାପି ସେମିତି ଅଦା ରସୁଣ ଦେଇକି କରିଦେଇ ଥିଲୁ ଆଉ।
ହଉ ହଉାଇ ବଢ଼ିଆ ବଢିଆ ଖାଇଲ। ଓହୋ ଆଉ ଏବେ କଣ?
ନେଟୱାର୍କ ପ୍ରୋବଲେମ୍ ହଉଛି ଆପଣ ଟିକେ ମୋବାଇଲ ଚେକ୍ କରନ୍ତେ। ଆପଣ ନେଟୱାର୍ ପ୍ରୋବ୍ଲେମ ହଉଛ?
ନାଇଁ ନାଇଁ ମୋବାଇଲ
ହଁ ନାଇଁ ନୁହଁ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ହଁ ଏବେ ଠିକ ହେଲା। ଆପଣ ବୟସ ସୁବୁ ନଥିଲା ଟିକେ ବେଶ ଠିକ ହେଲା ଆଉ କୁଆଡେ ହଁ ଏବେ ଫୁଣି ଥରେ ନେଟୱାର୍କ ପ୍ରୋବ୍ଲେମ ହଉଛି ଆପଣ ମୋବାଇଲ ଅନ୍କକରି ନହେଲେ ରଖନ୍ତୁ ଆପଣ ଶୁଭୁନି ଭ ସେ ଟିକେ ଆପଣ ଟାୱାର ଟିକେ ପାଉନି ବୋଧେ ହଁ ଏବେ ଶୁଭୁଚି ଆଜ୍ଞା ଆଉ ଆପଣଙ୍କ ଘରଟା କୋଉଠି ଲିଙ୍ଗରାଜ ଲିଙ୍ଗରାଜ ପାଖ ରେଲିଙ୍ଗରାଜ ପାଖରେ ଆପଣ ରହୁଛନ୍ତି
ହଁ ହଁ ସେଇ
କୋଉ ଜାଗା ମାନେ ସେମିତି କିଛି କଳ୍ପନା ଵର ଗଡ? ଡମ୍ୱେଶ୍ଵର ଏଇଠି କୋଉଠି ରହୁଛନ୍ତି? ବଡ଼ଗଡିରୁ ରୁହନ୍ତି ହଁ ବଡଗଡ଼ ହଁ ହଁ ଆଉ ଆଉ ଆପଣ କମ୍ପ୍ୟୁଟର କମ୍ପ୍ୟୁଟର କରିଛନ୍ତି କି ଆପଣ କଉଥିରେ କଉ କୋର୍ସରେ କମ୍ପିୁଟର ପିଜିି ଡି ସିଏ ବୋଧେ କରଛି। ପଜିଡିସିଏ କରିଛନ୍ତି ହଁ ସେଟା କମନ ହେଇଗଲାଣିଁ ଏବେ ସାଧାରଣ ପିଲା ଏ କ ପିଜି ଡିସିଏ କରି କଣ ଆପଣଙ୍କୁ ଆପଣଙ୍କୁ କଣ କରିବାକୁ ପଡେ ପିଜି ଡିସି ଏ ପାଇଁ ପିଜି ଡିସିରେ କଣ କରନ୍ତି?
ପିଜି ଡିସିଏରେ ସେମତି କିଛି ନାଇଁ ଖାଲି ଯାଇକି ସେଥିରେ ଛଅଟା ଚାପ୍ଟର ଥାଏ ଗୋଟେ ଏକ୍ସଲ ପାୱାର ପଏଣ୍ଟ ୱ। ଡ଼ ଟାଲି ଇଅର ପିନ୍‌ନାଇ ସି ସି ପ୍ଲସ଼ ପ୍ଲସ୍‌ ଏମିତି ଛଅଟା ଖଣ୍ଡେ ଥାଏ ସେଟା ମାନେ ପଢାପଢି କରି ସେକୋର୍ସ ସାରିଦେଲା ପରେ ତା ଗୋଟେ ଏକଜାମଟେ ଏଗଜାମ ସରିଲା ପରେ ମୁଁ ଏଇଟା କରିଥିଲି ଏଗଜାମ ସରିଲା ପରେ ମୁଁ ବି ଗୋଟେ ସାଟିପିକେଟ ମଗେଇ ଦେଇଥିଲି।
ଆମର ସାତ ହଜାର ଟଙ୍କା ଥିଲା ହଜାର ଟଙ୍କା ଆଡଭାନ୍ସ ଛଅ ହଜାର ଟଙ୍କା
ଓ ଆଉ ପିଲା କଣ ଠିକ ଠାକ ସବୁ ଅସନ୍ତି ସେମିତି ନା କେହି ନଥାନ୍ତି ପିଲା ମାନେ
ହୁଁ ନାଇଁ ପିଲା ଥିଲେ ବହୁତ ଆଁ ବହୁତ ଅସନ୍ତି ସଫିସେଣ୍ଟ ହଁ ଆଜ୍ଞା।
ହଁ ଆଉ ଆପଣଙ୍କୁ ଗମେଣ୍ଟ ସାଟିପିକେଟେ ଟା ମିଳଥାନ୍ତା ନା ଏମତି ପ୍ରାଇଭେଟ
ହୁଁ ହୁଁ ଗମଣ୍ଟ ରୁ ସାଠି ପିକେଟେଟା ଆମେ ଆଣୁ।
ଓହୋ। ଆଉ ଆପଣ କେମିତି ମାନେ ଦେହ ଠିକ ଅଛି ମାନେ ଠିକ ଠାକ ଅଛନ୍ତି ନା କଣ ଦେହ ଖରାପ ଅଛିସେଇଛିପଣ
ନାଇଁ ଆମେ ଠିକ ଠାକ୍ ଅଛୁ ତ ଆପଣ କେମିତି କଣ ଅଛୁ ଆପଣ ଘରେ କେମିତି କ ସବୁ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଏବେ ଆ ବାପାଙ୍କର ଯୋଉ ନର୍ଭକଣ ଅସୁବିଧା ଅଛି ଇଞ୍ଜେକ୍ସନ ନେଉଛନ୍ତି ଖାଲି, ତାର ପ୍ରୋବ୍ଲେମ୍ ଟିକେ ରହୁଛି। ଝଟକା ମାରୁଛି ବେଳେବେଳେ ଆଉ ସେମିତି ବେକ ପାଖରେ ଫୁଲିକି ବାହାରିଛି।
ଆଛା ଆଛା ନାଇଁ ନାଇଁ ନାଇଁ ନାଇଁ ଟିକେ ଡକ୍ ଡକ୍ଟରଙ୍କୁ ପରାମ ଆଉ ନେବା ଦରକାର, ଡକ୍ଟରଙ୍କୁ ଦେଖେଇବା ଦରକାର। ଭଲ ନାଇଁ, ଜଲଦି ଠିକ୍ ହେଇଯିବେ, ମୋର ଆଶା ଅଛି।
ସେ ସେ ସବୁ ଡକ୍ଟର ଫକ୍ଟର ବିଶ୍ଵାସ କରୁନାହାନ୍ତି, ସେ କେବଳ ଯାଉଛନ୍ତି ଜ୍ୟୋତିଷ ଜାତକ ଦେଖିବାକୁ ଯଜ୍ଞ କରୁଛନ୍ତି ସେ ଯୋଉ ହାଡୁ କାମ କରଉଛନ୍ତି ସେମାନେ, ମାନେ ଠିକ ଠାକ କିଛି କି ବିଶ୍ବାସ କରିବାର ନାହିଁ, ମା ମାନେ ଡା ଲୋକଙ୍କ ଉପରେ ଏତେ ବିଶ୍ଵାସ ରଖିବା
ଆଚ୍ଛା ଆଚ୍ଛା ଆପଣ ଆପଣଙ୍କୁ କ ଆପଣ ଗୋଟେ ଜ୍ଞାନୀ ପଢୁଆ ଲୋକ, ଆପଣ ବୁଝାନ୍ତୁ ନା ଆପଣ ବାପାଙ୍କୁ। ଯେ ନାଇଁ କୋଉଟା ଠିକ୍ କୋଉଟା ଭୁଲ, ଡକ୍ଟରଙ୍କ କଥାରେ ଆମେ ଆମେ ତ ନିହାତି ଯିବୁ।
ବଡ ହେଲେ ସେ ସେ ବଡ ହେଲେ, ତା ହାତ ପାଇଲେ ମୁଣ୍ଡକୁ, ଆଉ ସିଏ କଣ ଆଉ ବୁଝିବେ ଆମ କଥା। ହେ ଆଉ କେହି ବୁଝୁନାହାନ୍ତି ଏମିତି, ଆମେ ପାଠ ପୋଡ଼ିଯାଅ ଆମେ ପାଠ ପଢି ଏମିତି କଣ ବାପା ମାଙ୍କୁ ଆଉ କିଛି କହିପାରିବୁ?
ଆଛା ଆଚ୍ଛା ନାଇଁ କିଛି ନାଇଁ, ଚଳିବ, କିଛି ଅସୁବିଧା ନାହିଁ ବଟ୍ ସବୁ ଜିନିଷକୁ ଦେଖିବା ଦରକାର, ନିଜ ଦେହ ପ୍ରଥମେ ନିଜ ଦେହକୁ ଦେଖିବା ଦରକାର।
ହୁଁ।
ପରେ ଦେଇଛି ଯାହା , ବୁଝିଲେ?
ଆ ଆପଣ ଆପଣ ବିନ୍ଦୁସାଗର ଆଡେ ରହୁଛନ୍ତି ନା କୋଉଠି? ସାସ୍କ୍ରିତ ଟୁଲ, କୋଉ ପାର୍କ ଗୋଟେ ଯାଇଛନ୍ତି, ମନ୍ଦିର ଯାଇଛନ୍ତି ଆପଣ।
ହଁ ଭାସ୍କେରଶ୍ଵର ମନ୍ଦିର, ସେଠି ପାର୍କ ଥିଲା ହଁ, ହଁ ସେଟା ଆମ ପାର୍କ। ଆମେ ଡେଲି ଦର୍ଶନ କରୁ, ସେମିତି କିଛି କଥା ନାହିଁ, ଆମେ ଆଜି ଆସିଛୁ। ତୁ ଖାଲି ସେମିତି ବୁଲିବାକୁ ଗୋଟେ ବସିବାକୁ, ଏଠି ପବନ ହଉଛି ତ।
କେଉଁ ଯାର
ଆଳତି ଏବେ ନା କଣ, ସନ୍ଧ୍ୟା ବେଳକୁ ହବ। ସନ୍ଧ୍ୟା ବେଳୁ ଘଣ୍ଟ ଘଣ୍ଟ ବାଜିକି ଆରତୀ ହଉଛି। ଛଅଟା, ସାଢ଼େ ଛଅଟା ବେଳକୁ ହବ ଆଳତି। ଆଜ୍ଞା ଆଜ୍ଞା।
ମାନେ ଲୋକ ବି କେହି ଆସୁଛନ୍ତି ନା ସେମିତି ପୁରା ଖାଲି ଜାଗାଟା? କେହି ଆସିନାହାନ୍ତି। ଦର୍ଶକ ଏ ତ ଟୁରିଷ୍ଟ ହଉଛି।
ହଁ ଟୁରିଷ୍ଟ ବା। ନା ଏଠି ପ୍ରି ୱେଡିଂ ଫଟୋ ସୁଟିଂ ବି ହୁଏ। ବହୁତ ସାରା କିଛି ।
ଆଜ୍ଞା, ଆଜ୍ଞା। ଆଉ ଆଉ କେମିତି ଆ ପଣ ଭାଇ କେମିତି ଅଛନ୍ତି, ଭାଇ ଗୋଟେ ଆପଣଙ୍କ ଥିଲା ନା କଣ?
ହୁଁ ହୁଁ ନାଇଁ ଭାଇ ବହୁତ ଭଲ ଅଛନ୍ତି। ନାହିଁ ଏବେ ଅଷ୍ଟମ କ୍ଲାସରେ ତାଙ୍କର ପଢା ଚାଲିଛି। ଏବେ ଏକ୍ଜାମ୍ ଅ
ଅଷ୍ଟମରେ, ଆପଣ କାଲି କହୁଥିଲେ ଦଶ ମ ନା କଣ, ଆପଣ ଆଜି ଅଷ୍ଟମ କହୁଛନ୍ତି। ତ ଅଷ୍ଟମ କ୍ଲାସ୍?
ହ ଥିଲା, ଆଜି ଅଷ୍ଟମ ହେଇଯାଇଛି। ଆଜ୍ଞା। ହଁ, ନାଇଁ ସେ ଟିକେ ଇମ୍ପ୍ରୁବମେଣ୍ଟ କରୁଛି ତ ଧୀରେ ଧୀରେ।
ଏମିତି କେମିତି କହୁଛନ୍ତି ଆପଣ?
ନାଇଁ ନାଇଁ ସେ, ନାଇଁ ଅଷ୍ଟମ ହିଁ ଥିଲା। କଣ ବୁଲ ସେଇଥି ପାଇଁ
ଆପଣ ଆପଣ ପଢଉଛନ୍ତି ନା ଆଉ କୋଉଠି ଟିଉସନ ଯାଉଛି କି?
ନାଇ ସେ ଟ୍ୟୁସନ୍ ଯାଉଛି ମଝିରେ ମଝିରେ ମୁଁ ବି ଟିକେ ଟିକିେ ଫ୍ରି ଥିଲାବେଳେ ବସିକି ପଢ଼େଇଦିଏ ସେମିତି ଆଉ
ଆଜ୍ଞା ଏମିତି ଦେଖନ୍ତୁ ଏଇ ଏବି ଏଇ ବୟସରେ ଟିକେ ପାଠ ପଢିଆ ପଇଁ ପାଠ ପଢା ପଢି କରିବା କଥା ଆଉ କିଛି ବର୍ଷ ପରେ ସେ ଯଦି ମେଟ୍ରିକ ଦବ।
ପଢାପଢି ନିହାତି ଜରୁରୀ ନ ପଢ଼ିଲେ କେମତି
ହଁ ହଁ ଆଉ ଆପ ଆପଣ ବି ଟିକେ ଦେଖୁଥିବେ ଖରାକୁ ପାଣି ଫାଣି ପିଉଥିବେ ଏମିତି ବାହାରକୁ ଯିବା କଥା ନୁହେଁ।
ଛତା, ଚପଲ, ପାଣି, ଗାମଛା ସବୁ ଆଜ୍ଞା ଆଜ୍ଞା
ହଁ
ନାଇଁ ଖରାଦିନ ସେ ଯୋଉ ନଈ ଫଇ କୂଳକୁ ପଳେଇ ହେରି ଗଛ ତଳେ ବସିବ ସେ
ହଁ ହଁ ହଁ ଏମିତି ଗାମୁଛା ଶାଢୀ ସବୁ। ସବୁ ନେଇକି ଯାଉଛନ୍ତି ଆଉ ମାନେ ଏଇ ଦୀପାବଳି ଆସୁଚି ଯୋଉ ବାଣ ଫାଣ ଫୁଟିଇବେ ନା ପ୍ର ପରିବେଶ ପ୍ରଦୂଷଣ ପାଇଁ କିଛି ଷ୍ଟେପ ନେବେ।
ଏ ନାଇଁ ଆମେ ଗ୍ଲୋବ ସବୁଜ ବାଣ ଫୁଟାଉ ଟ୍ରାଏ କରୁ ସବୁ ବେଶୀ
ହଁ ହଁ ସେ ଯୋଉ ପପ ପତ୍ର ପତ୍ରରେ ଫୋଟକା କରି କେମିତି ଫୁଟାନ୍ତି ତାକୁ ହଁ।
ହଁ ହଁ ହଁ ପତ୍ର ଏଇ ଯୋଉ କାଗଜରେ ଯୋଉ ମୋଡିିକ ଫୋଟୋକା କରୁ ଠୋ କରୁ।
ହ ହଁ ସେ ସବୁ ଠିକ୍ ଅଛି, କିନ୍ତୁ ଦୀପାବଳି ଯୋଉ ଲୋକମାନେ ବାଣ ଫୁଟେଇଛନ୍ତି। ସେଇଟା ଫୁଟେଇବା କଥା ନୁହଁ। ହୁଁ ବହୁତ୍ ହାନିକାରକ ଏର ସବୁ
ଆଚ୍ଛା ହଉ ତାହେଲେ ଠିକ ଅଛି। ହଉ ଆମେଟିକେ ରଖୁଛୁ ବ୍ୟସ୍ତରେ ଅଛୁ ପରେ କଥା ହଉଚୁ।
ଆଜ୍ଞା।